ଆଉ କ କରୁଚ?
ଏ ମୁଁ ତୁ ସେଠିକି ସାରଛି ଆଉ ସାରି ଦେଇକି ଟିକେ ଯିବୁ ବୁଲାବୁଲି କରିବା ପାଇଁ ଆଉ।
କୁଆଡେ ବୁଲାବୁଲି ଯାଉଚ ଆଉ ଆମର ଏପଟକୁ ଆସୁ ଣ ବହେ ଜାଗା ଅଛି ବୁଲାବୁଲି! ଆମର ଏପଟେ ଭୁବନେଶ୍ଵରରେ ଅଛି ଲିଙ୍ଗରାଜ ମନ୍ଦିର। ସେପଟେ ତା ପାଖାପାଖି ମୁକ୍ତେଶ୍ଵର, ସେ ତା ପାଖରେ ଅଛି ଆମର ବିନ୍ଦୁ ସାଗର ଅଛି। ବିନ୍ଦୁ ସାଗର କୂଳରେ ବସି ପାରିବ! ସନ୍ଧ୍ୟାବେଳେ ସେଠି ଲାଇଟ୍ ଶୋ ହଉଛି, ଯିଏ ଚାହିଁବ ବସିକି ଦେଖିପାରିବ ଏଇଠି। ଆଉ ତା ପାଖରେ ତ ବିନ୍ଦୁ ସାଗରକୁ ଲାଗିକି ଏକାମ୍ର ବନ ଅଛି! ଏକାମ୍ର ବନରେ ବଢିଆ ଗଛ ସବୁ ଲାଗିଚି, ସବୁ ପ୍ରକାର ଟିକେ ବସିବା ପାଇଁ ଅଛି, ବଢିଆ ତମେ ବସିବ। ବଢିଆ ପବନ ଦଉଥଉ! ଫଟ ଫୁଟି ଉଠେଇ ପାରିବ। ଆଉ ଆମର ଏପଟେ ଅଛି, ଆହୁରି ଏଇଠୁ ତ ପୁରୀଟା ପାଖ! ଏଇଟୁ ପୁରୀ ଚାହିଁଲେ ଯାଇପାରିବ। ଆଉ ଆମର ଏପଟେ ମହୁମେଶ୍ଵତ ମନ୍ଦିର ମାଳନୀ। ଆମ ଘର ପାଖରେ ବାସ୍କେଶ୍ଵର ବ୍ରହ୍ମେଶ୍ଵର ମେଘେଶ୍ଵର ସବୁ ଫୁଟଲିଙ୍ଗ ଅଛି, ଆସୁନ ଥରଟେ ବୁଲିବ! ଆଉ ଅଛି ଆମର ଏପଟେ ଯୋଉ ମନ୍ଦିର ଗୁଡା ଭଲ ଭଲ ସେ ରାମ ମନ୍ଦିର ଅଛି, ଇସ୍କନ ଅଛି। ଆଉ ନନ୍ଦନକାନନ ଯିବ ଦିକୁଅ ଆସ ଏଇପଟେ ବୁଲେଇ ନେବି। ଆଉ ଅଛି ବହେ ଜାଗା ମଲ ଏରିକା ଅଛି! ଏ ଗ୍ୟାଲେରିଆ ଉତ୍କଳ ଗ୍ୟାଲେରିଆ ଆଉ ଅଛି। ଏକ୍ସପ୍ଲାନେଟ ହେରିକା ଅଛି। ସବୁ ବୁଲେଇ ନେବି ଆସୁନ ଆଉ ତମ ଆଡେ କଣ କଣ ବୁଲାଗାଲି ଅଛି! କୁହ ନହେଲେ ଆସ ଇଆଡେ ଆସ।
ହ ଆମ ଆଡେ ଵି ଅଛି ଏଁ ଏଠି ଢେଙ୍କାନାଳ ଯୋଉ ପ୍ରସିଦ୍ଧ ଜାଣିଥିବେ। ଚନ୍ଦ୍ରଶେଖର ଅଛନ୍ତି ପାହାଡ଼ ଉପରେ ତାଙ୍କୁ କହୁଚନ୍ତି କପିଳାସ ଯୋଉ! ଅ ପାହାଡ଼ ଉପରେ ତେରଶହ ପଚାଶ ଉଁ ତେରଶହ ପଚାଶେ। ପାହାଚ ହେଇଚି! ଏବେ ଆଉ କେତେଟା ପାହଚ କରି ସା କରିକି ମିଶେଇ ଦେଇସିନ୍ତି। କିନ୍ତୁ ଆଗରୁ ହୁଁ ତେରଶହ ପଚାଶ ମୁଁ ଜାଣିିଥିଲି। ଆଉ ବଢିଆ ଜାଗା ଅଛି, ବଢିଆ ଥଣ୍ଡା ଜଙ୍ଗଲ ବଢିଆ ଗଛ ପତ୍ର ଅଛି। ସେଠି ଦେଖିବା ପାଇଁ କଣ ଗଲେ ମାଙ୍କଡ ଅଛି। ଛନ୍ତି ଭୋଗ ଯେତେବେଳେ କରିବେ ସାବଧାନତାରେ କରିବେ! ଯେତେବେଳେ ଆସିବେ ନହେଲେ ମାଙ୍କଡ ହାତରୁ ଛଡେଇକିନା ନେଇଯିବେ ତମଠୁ। ତାପରେ ଆମେ ବି ସେମିତି ଯାଇଥିଲି ମାଙ୍କଡ ଆମଠୁ ଛଡେଇ ନଲେ, ଯେତେବେଳେ ଯିବେ ସାବଧାନତା ଯିବେ। ତାପରେ ଆମର ସେଠି ଢେଙ୍କାନାଳରେ ସପ୍ତସଯ୍ୟା ଅଛି। ତାପରେ ଢେଙ୍କାନାଳରେ ଦେଖିବେ ଗୋଟେ ଭୂତ କୋଠି ଏ ଅଛି। ତେମ୍ ଜାଗାଟା ନା କଣ ମନେ ପଡୁନି, ସେଇଟା ଦେଖିବା ପାଇଁ ଭଲ ଲାଗିବ। ତାପରେ ଢେଙ୍କାନାଳରେ ଆମର ଫେମସ ହଉଚି ଲକ୍ଷ୍ମୀ ପୂଜା। ଢେଙ୍କାନାଳ ଆସ ସିଏ କେତେବେଳେ ଯେତେବେଳେ ଆସେ, ଆସିନ ଯୋଉ ହୁଏଯେ ଲକ୍ଷ୍ମୀ ପୂଜା। ଆ କାର୍ତ୍ତିକ ମାସ ହଉଚି ସେଇଟା ଲକ୍ଷ୍ମୀ ପୂଜା ଫେମସ! ଆସିଲେ କେତେବେଳେ ଦେଖିବେ! ଆଉ ଢେଙ୍କାନାଳରେ ଭୁବନ ଯୋଉ ଅଛି, ଭୁବନ ଯୋଉ ଏସିଆ ମହାଦେଶ ଦେଶର ବଡରେ ବଡ ଗାଁ ଟାକୁ କୁହନ୍ତି ଭୁବନ। ସେଠି ବୁଦ୍ଧେଶ୍ୱର ଭୁବନରେ ବୁଦ୍ଧେଶ୍ୱର ମନ୍ଦିର ଅଛନ୍ତି ପୁରା ଗ ଫୁଟିଲିଙ୍ଗ। ଆଉ ବହୁତ ବଢିଆ ଜାଗା, ସବୁ ପ୍ରକାର ଦେବା ଦେବୀ ପାର୍ଶ୍ୱ ଦେବତା ଅଛନ୍ତି। ହଁ ସମସ୍ତେ ଅଛନ୍ତି ଠାକୁର ଆମେ ସବୁ ଯାଉଛୁ ସେଠି ବଢିଆ ଶାନ୍ତି ଲାଗୁଚି ମନ୍ଦିରକୁୁ ଯାଇକି ବସୁ! ସେଇଠୁ ଦର୍ଶନ କରୁଛୁ ତାର ଏଠି ମନ୍ଦିରରେ ବି ଭୋଗ ରୋଷେଇ ହଉଛି ସେଠେ ଖାଇବା ପିଇବାକୁ ଦଉଛନ୍ତି ଆମେ ଖାଇ ପିଇକି ଆସୁଛୁ। ତାପରେ ହେଠୁ ଆଉ ବି ଆମର ଢେଙ୍କାନାଳର ହଁ ସେ ବିଭିନ୍ନ ପ୍ରକାର ମନ୍ଦିର ଅଛି। ଆଉ ଢେଙ୍କାନାଳରେ ଆମର ଯୋଉ ଜଙ୍ଗଲ ଅଛି ପା ଘର ପାଖରେ ଗୋଟେ ପାହାଡ। ଭର୍ତ୍ତେ ପାହାଡ ସେଠି ବି ସମସ୍ତେ ଏ ଖରାଦିନ ଛୁଟି ଯଉ ଏ ଡିସେମ୍ବର ମାସରେ ଭୋଜି କରିବା ପାଇଁ ସେଠିକି ସବୁ ଯାଉ ଆମେ ଆଉ ଭୋଜି କରିବା ପାଇଁ। ବଢିଆ ଲାଗେ ଜାଗା ଟା ଜଙ୍ଗଲ ହେଇଛି ଭିତରେ ଜଙ୍ଗଲ ଭିତରେ କୂଅଟେ ଅଛି ନଳ କୂଅଟେ ଅଛି। ସେଇଠୁ ସବୁ ପାଣି ଆଣନ୍ତି ରୋଷେଇ ବାସ ହୁଏ ଖାଇବା ପିଇବା ପିଲାମାନେ ସବୁ ବୁଲାବୁଲି କରନ୍ତି ବଢ଼ିଆ ଜାଗା ତାରେ ଯୋଉ ଆଦିବାସୀ ଲୋକମାନେ ସେଠି ଘର କରିସନ୍ତି। ସେଠି ସେମାନେ ସବୁ ଗାଈ ଚରଉଥିବେ ଛେଳି ଚରଉଥିବେ ଦେଖିବାକୁ ବଢିଆ ଲାଗେ। ଆଉ ଜଙ୍ଗଲରେ ଯୋଉ ଫୁଲ ଫଳ ହେଇଯୋଉ ବଢ଼ିଆ ବାସ୍ନା ଆସୁଥିବ। ଭଲ ଲାଗେ ଆଉ କେତେବେଳେ ଆସିବେ ଯଦି ଆମରଇଆଡେ ବୁଲେଇ ନିିଅନ୍ତୁ ଦେଖ ଦେଖନ୍ତୁ ଆମ ଜନ୍ମ ତାର ଆମର ସେଠି ଗୋଟେ ଡ୍ୟାମ ଅଛି ଛୋଟ ବଡ ଡ୍ୟାମେ ତାର ପାଖରେ ରେଲୱ ରେଲୱ ଯାଇଛି। ସେଠି ଆମେ ସ ଯେତେବେଳେ ଟ୍ରେନ ଆସ ଆମେ ଯାଇକି ଦେଖୁ ସେଠି ବଢିଆ ଲାଗେ। ପାସେଞ୍ଜର ଟ୍ରେନ୍ ଚାଲିନି ମାଲଗାଡ଼ି ଟ୍ରେନ୍ ଚାଲିଯିବେ। ଆମେ ସେ ଯାଇକିନା ଦେଖୁ ଆଉ କେତେବେଳେ ଆସିଲେ ଆମର ସେଇଆଡେ ବୁଲେଇ ନବୁ ତାର ଆମ ଗାଁ ରେ ଫେମସ ହଉଛି କାଜୁ କାଜୁ ବଢିଆ ଫଳ ଯୋଉ ପାଚିଲା କାଜୁ ଖାଇପାରିବ ତ ଯଉଟା ଆମେ ତ କାଜୁ କରୁଛେ। କାଜୁର କଞ୍ଚା ବି ତରକାରୀ କରିନା ଖାଇପାରିଏ ବଢିଆ ବିକ୍ରି ହୁଏ ଏବେ ସବୁ ବିକ୍ରି କରୁଛନ୍ତି ଲୋକମାନେ ନଉଛନ୍ତି କେଜି ଦେଡ୍ ଶହ ଦୁଇଶହ ନେଖାରେ ଆସିକିନା ଏଠି
ଉଁ ଆମ ପଟେ କେମତି ବଢିଆ ଜାଗା ଅଛି ବୁଲିବା ପାଇଁ ଏଠି ୱାଟର ପାର୍କ ଭୁବନେଶ୍ଵରରେ ଦିଟା ପାଖାପାଖି ଅଛି। ଗୋଟେ ଅଛି ୱାଣ୍ଡ୍ରେଲା ଆଉ ଗୋଟେ ଏଇ ନଖରା ପାଖାପାଖି ଗୋଟେ ବଢିଆ ବାଟ ପାର୍କ ଅଛି ଗୋଟେ ଖାଲି ଯୋଉଟା ନଖରା ପାଖରେ ଏଟା ଖାଲି ଦୋଳି ଦୋଳି ମାନେ ଯୋଉ ପାଣି ରେ ଖେଳିବା ପାଇଁ ଅଛି ଯୋଉଟା ବଣ୍ଡଲ ଟା ସେଠି ଶୁଖିଲା ମାନେ ଯୋଉ ରୋଲର କଷ୍ଟ ହେରିକା ସବୁ ଅଛି। ତା ସହିତ ପାଣିର ଯୋଉ ଦୋଳି ସେଗୁଡା ବି ଅଛି। ଆଉ ଯେତେବେଳେ ଆସିବ କୁ ନେବି ତମକୁ ବୁଲେଇକି ଆଣିବି। ଆଉ ଆମର ଏପଟେ ଅଛି ଆହୁରି ବହେ ଜିନିଷ ଏ ରାଜାରାଣୀ ଟେମ୍ପଲ ଅଛି ଆହୁରିଏ ବୟ ଅଛି ଯେମିତି କିି ଆମର ଏପଟେ ଆହୁରି ଅ ବୁଲାବୁଲି ଜାଗା ଏମିତି କଳାଭୂମି ଏରିକା ଅଛି। ଆମର ମ୍ୟୁଜିୟମ ଅଛି। ସବୁ ବଢିଆ ବଢିଆ ଜାଗା ଅଛି ବୁଲିବା ପାଇଁ ଆଉ ତମେ କୋଉଦିନ ଆସିଲେ ତମେ କୁ ନବା ବୁଲେଇବା ପାଇଁ ତମେ ଆସଥର ଟେ କଉଦିନ ଦେଖିକି ନା ଆସିଲେ ଆମେ ଏଇଠିକେ ବୁଲନ୍ତେ ସବୁ ପାଖାପାଖି ଆମର ବହେ ଜାଗା ଅଛି ବହୁତ ମନ୍ଦିର ମନ୍ଦିର ମାଳି ବୁନି ବୁଲି ତାକୁ କୁହାଯାଇଛି ଖାଲିଟାରେ କି ଆଉ ପାନ ବହୁତ ମନ୍ଦିର ପାଖ ପାାଖରେ ପାଦେ ଯିବ ମନ୍ଦିର ଆଉ ଶିବଲିଙ୍ଗ ସବୁ ଚ ମାନେ ଫୁଟଲିଙ୍ଗ ସବୁ ସବୁ ବାହାରିଛନ୍ତି ବହୁତ ବର୍ଷ ପୁରୁଣା ମନ୍ଦିର। ତମେ ଆସ କଉଦିନ ତମକୁ ସବୁ ବୁଲେଇ ନେବି ଆଉ ଲିଙ୍ଗରାଜ ପାଖ ତ ଜାଣିଛ ଅନନ୍ତ ବାସୁ ଦେବ ମନ୍ଦିର ଆହୁରି ପାଖାପାଖି ବହୁତ ମନ୍ଦିର ଅଛି। ଆଉ ତମେ ଆସ କଉଦିନ ବୁଲି ଯିବା ବଢିଆ ଅଛି ସବୁ ଆଉ ବିନ୍ଦୁସାଗର କୂଳରେ ତ ବସିଲେ ବଢିଆ ପବନ ଦଉଥିବ ବସିବ ଏଠ ଟୁ ହଂସ ବତକ ବି ଅଛନ୍ତି ବୁଲୁଥିବେ ଯଦି ଗୋଟେ ଦିଟା ଖଣ୍ଡେ ସେଥିରେ ଅଧିକ ବି ବୁଲନ୍ତି ଦେଖିିଆ ଯଦି ଆସିବ ଆଉ ଆସ କୋଉ ଦିନ
ହଁ ହଁ ଯିବା। ଆମର ଏଠି ଢେଙ୍କାନାଳ ରେ ତମେ କେତେବେଳେ ଆସିଲ ଢେଙ୍କାନା ଆମର ଫେମସ ବରା ବରାଟା ଫେମସ୍ ଆମର ହେଉଛି ଏଠି ଖାଇବା ବଢ଼ିଆ ବରା ହୁଏ। ଥାଉ ପିଓର ବିଧର ତାପରେ ଆମ ଢେଙ୍କାନାଳର ବହୁତ ନାଁ ଅଛି ରାଜା ମାନ ରାଜା ମହାରାଜାଙ୍କର। ଆଉ ଏଠି ଆମର ସମସ୍ତେ ଏ ଯୋଉ ଲୋକମାନେ ନିଜ କର୍ମରେ ନିଜେ ସବୁ ନିଜେ କାମ କରନ୍ତି। କେହି ତ କା ଉପରେ ନିର୍ଭର କରନ୍ତିନି। ଆଉ ସମସ୍ତେ କାମ ନିଜେ କରନ୍ତି। ନିଜ ପେଟ ପୋଷନ୍ତି କିଛି ନହେଲେ ଚାଷ ବାସ ସବୁ ବିଲବାନ ଜାଗା ଅଛି ନିଜର। ଚାଷ ବାସ କରୁସୁନି ଖରାଟିଏ ଧାନ ବି ଏବେ କରି କରିସାରିଲେଣି। ପୁଣି ଏବେ ବର୍ଷା ଦିନିଆ ଧାନ ଆରମ୍ଭ କରିବେ। ତାପରେ କରାଟିଆ ଧାନରେ ଧାନ ଶୋଇଲା ତାକୁ ପୁଣି କାଟିକି ପୁଣି ମୁଗ ବିରି, କୋଳଥ, ଅ ହରଡ ନହଲେ ସୋରିଷ ଯ ଯିଏ ଯୋଉ ଚାଷ କରିପାଇଲା ଏବେ ବି ସେରା ଅମଳ କରିକି ରଖିସିି ଏବେ ଧାନ ପୁଣି ଅମ୍ ପୁଣି ଧାନ ବର୍ଷା ହେଲେ ଧାନ ଏବେ ସବୁ ଚାଷ ଚାଲିଛି। ତୋ ଖତ ଫତ ପଡ଼ିଲାଣି ତାରେ ସେ ଆରମ୍ଭ ହବ ବର୍ଷା ପାଣି ପାଇଲେ ରଜ ପରଠୁ ଆରମ୍ଭ ହବ ଚାଷ। ଆଉ ଆସିବେ କେତେବେଳେ ବୁ ଆସିଲେ ଏପଟେ ବୁଲେଇ ନେବି ଆମର ସେ ଏପଟେ ସବୁ ଦର ତାରଟା ମାଇନ୍ସି ପାଖରେ ଆମର ଡୁବୁରି ଅଛି। ଡୁବୁରିର ସେଠି ପ୍ଲାଣ୍ଟ ତାର ଯାଜପୁରର ଯେଉଁ ସବୁ ପ୍ଲାଣ୍ଟ ଅଛି ସବୁ। ଆମ ବଡ଼ ବଡ଼ ପ୍ଲାଣ୍ଟ ସେଠି ଯାଆନ୍ତେ ଯା ଯାଜ୍ ପୁରୀରେ ମା ବିରଜା ଅଛନ୍ତି ଏପଟେ ସେ ପାଖ ପକୁ ବି ରଜା ଗଲେ ଆଉ ଗଲେ ଭାରି କେଉଁଝର ବି ପଳେଇବା। କେଉଁଝରେ ମା ତାରିଣୀ ଅଛନ୍ତି ଘଟଗାଁ ତାରିଣୀ ମାଆଙ୍କୁ ଦେଖି ଯାଆନ୍ତେ। ତାର ଆମର ଏପଟେ ପାଖରେ ଏ ଯାହା ଦେଖ ମାଖିଆମଘର ସବୁଦିନ। ପ୍ରକାର ଅଛି ତାପରେ ସେଠୁ ଗଲେ ସବୁ ପାଖରେ ପାଖରେ ଯେତେକ ସବୁ ଡ୍ୟାମ ଅଛି ବାହୁରେ। ତାପରେ ଏପଟେ ତାଲଚରେ ପଟେ ଦେଇକି ରେଙ୍ଗାଳି ଯାଆନ୍ତେ। ଏ ସବୁ ବିଭିନ୍ନ ବୁଲାବୁଲି କରିବି ଆସିକି ତାପରେ ଆମେ ଆମ ଘରେ ରୁହନ୍ତୁ ସେଠୁଖିଆ ଜା କରନ୍ତ ସେଠୁ କିନ୍ତୁ ତାପରେ ଦେକି ତାପ ଆଉ କୁଆଡ଼େ ଗୋଟେ ବୁଲିବାକୁ ଯାଆନ୍ତେ ଆଉ କଣ କହୁଛ?
ହଁ ହଁ କୋଉଦିନ ଯିବା ଦେଖିବା ଦେଖିକି। ଆଉ ଆମର ତ ଏପଟେ ଅଛି ନନ୍ଦନ କାନ୍ଦନ ଅଛି ଯଦି ଯିବ ନନ୍ଦନକାନନ ଗଲେ ଖଣ୍ଡଗିରି ସେଇପଟେ ଉଦୟଗିରି, ଧଉଳି ସେଇପଟେ ଯିବ। ପାଖାପାଖି ସେଇପଟ ଟିକେ ଆସିଲା ବେଳକୁ ପଡେ। ଆଉ ଅ ଯିବ ସେଇପଟେ ନନ୍ଦନକାନନ ସକାଳୁ ପଳାନ୍ତି। ବୁଲାବୁଲି ସେଠି କରନ୍ତେ। ସବୁ ଦେଖନ୍ତେ ଜନ୍ତୁ, ପକ୍ଷୀ, ଚଢେଇ, ମାଛ, ସାପ ସବୁ ଅଛନ୍ତି ଏଠି। ସବୁ ଅଛନ୍ତି ଦେଖା ଦୁଖି କରନ୍ତେ ସେଠୁ ଆସିକି ଖଣ୍ଡଗିରି, ଉଦୟଗିରି, ଖଣ୍ଡଗିରି, ଉଦୟଗିରି ସାମନାସୁମ୍ନି ଏପଟେ ଖଣ୍ଡଗିରି ହେଲେ ଏପଟେ ଉଦୟଗିରି। ସେଇଠି ପାଖାପାଖି ଆଉ ଧଉଳି ଟା ଟିକେ ତାଙ୍କଠୁ ଅଲ୍ ଦୂର ହେଇଯାଉଚି। ଆ ସେଇଠିକି ଯାଆନ୍ତେ ହେଲେ ବି ଗୋଟେ ଦିନରେ ହେଇଯିବ। ଯାଆନ୍ତେ ସବୁ ବୁଲାବୁଲି କରନ୍ତେ ଧଉଳି ତ ଶାନ୍ତି ସ୍ତୂପ ଯୋଉ ବୁଦ୍ଧଙ୍କର, ଆଉ ବଢିଆ ଜାଗା ସବୁ ଫଟ ଫୁଟି ଉଠାନ୍ତେ। ସବୁ ଅଛି ସେଠି ଥରେ ଥରେ ଯାତ୍ରା ବି ହୁଏ ଖଣ୍ଡଗିରି ଯାତ୍ ତ୍ରା ଖଣ୍ଡଗିରି ମେଳା ପଡେ। ଏବେ ତ ନୁହଁ ସେ ଗଲାଣି। ଆଉ ଅତିନ ଖାଲିରେ ବି ଆସିଲେ ବହେ ବଢିଆ ଜିନିଷ ଅଛି ବୁଲିବ ଦେଖିବ। ସବୁ ବଢିଆ ଟା ଅଛି। ଆଉ ଆମର ମାର୍କେଟ ବି ନିଅନ୍ତି ବୁଲେଇ। ମାର୍କେଟ ଏକ ନମ୍ବର ମାର୍କେଟ ତ ଜାଣିଚ ବଡ ମାର୍କେଟେ। ହାଟ ଏକ ନମ୍ବର ହାଟ ବି ବଡ ମା ହାଟ। ନିଅନ୍ତି ତମକୁ ବୁଲେଇକି ଆଣନ୍ତି ଆଉ ଆସ କଉ ଦିନ। ଓହୋ ମୁଁ ଟିକେ ରଖୁଚି ହାଁ ଟାଇମ ଆମର ଯିବାର ଅଛି ତ ହଉ।